ହଁ କଣ କରୁଚ?
ଏଇ ବସିଥିଲି ଏବେ ଆଉ। ଆପଣ କଣ କରୁଛନ୍ତି?
ମୁଁ ଏଇଠି ସେଇ ଶୋଇବାକୁ ଯାଉଥିଲି ଆଉ।
ଓ ଆଉ ଖାଇଲେ କଣ? ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ।
ଖାଇଲେ କଣ?
ଭୋଜି ଖାଇବାକୁ ଯାଇଥିଲି ବା,
କଣ ଖାଇଲେ ଭୋଜିରେ?
କଣ ଖାଇଲେ ଭୋଜିରେ? ଭୋଜିରେ ରୁଟି, ଡାଲି, ଆଉ ଆଉ କଣ ଯୋଉ ବେସନ ତରକାରୀ, ଆଉ, ଆଉ କଣ ଭାଜି ଆଉ,
ଓହୋ,
ଆଉ ଗୋଟେ ମିକ୍ସ ତରକାରୀ ଗୋଟେ ହେଇଥିଲା ଖଟା, ପାମ୍ପଡ, କାକୁଡି
ଓହ।
ଆଉ ତମେ କଣ ଖାଇଛ?
ମୁଁ ଖାଇଛି ଭାତ ଆଉ ମଟନ ତରକାରୀ।
ତରକାରୀ। ହାଁ,
ଭାତ, ମଟନ ତରକାରୀ ଆଉ ପାର୍ମ୍ପଡ୍, ସାଲାଡ଼।
ଆଚ୍ଛା, ଓହୋ। ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ସେମିତି ଆଉ।
ହଁ ସେମିତି ଆଉ। ଆପଣଙ୍କ ଦେହ? ହଁ ଆମର ଦେହ ଭଲ ଅଛି।
ତମ ଘର କିଏ, କିଏ ସବୁ ରହୁଛନ୍ତି?
ଆମ ଘରେ ମାମା, ବାବା, ଅଜା, ଆଈ, ଭଉଣୀ,
ଆପଣ ମାମୁଁ ଘରେ ରହୁଛନ୍ତି?
ହଁ। ମାମୁଁଘରେ ଅଛି। ଆଉ ଆପଣଙ୍କୁ ଗଛ ଲଗେଇବା ଭଲ ଲାଗେ?
ହଁ ଭଲ ଲାଗେ ସେମିତି ଆଉ,
ଆସ ଲଗେଇବେ?
ଆପଣ କଲେଜ ଯାଉଛନ୍ତି?
ହଁ କଲେଜ ଯାଉଛି।
କଣ ପଢୁଚ?
ମୋର ପ୍ଲସ୍ ଥ୍ରୀ ଚାଲିଛି। ପ୍ଲସ୍ ଥ୍ରୀ ପଢ଼ା ଚାଲିଛି, ଫାଷ୍ଟ ଇୟରଟା ସରିବ ମୋର ସେକେଣ୍ଡ ଇୟର ହେବ।
ଓହୋ।
ଆମ ସେକେଣ୍ଡ ଇୟର ପିଲାଙ୍କୁ ଉପରକୁ ତାଡ଼ି ଦେବୁ, ଆମେ ତାଙ୍କ ଜାଗାରେ ରହିବୁ।
ଓହୋ। ହ
ସେମାନେ ସିନା ତଡ଼ା ହେବେ ଆଉ ତମ ପଢାପଢି କେମିତି ଚାଲିଛି?
ହଁ ମୁଁ ଜବ୍ କରୁଛି ଆଉ।
କୋଉଟା କୋଉ ଜବ?
ଏଇ ଅଛି ଗୋଟେ ପୋଲିସ ଅଫିସର ଅଛି ତ? ଜବ୍ କରଚି ଆଉ।
କୋଉଠି ପୋଲିସ୍ ଅଫିସରଟା ଅଛନ୍ତି?
ଏ ଆମ ଭୁବନେଶ୍ଵରରେ।
ଓହୋ।
ଆଜ୍ଞା।
କୋଉ ଦିନଠୁ ହେଲା ମୁଁ ତ ଜାଣିନି।
କାଇଁ ଆପଣ କଣ ଆଉ କାହା ପୂର୍ବରୁ ଜାଣିଥିଲେ କି?
ଆଜ୍ଞା?
ଆପଣ ମତେ ଆଗୁରୁ ଜାଣିଛନ୍ତି କି?
ହଁ ହଁ ଜାଣିଚି।
ଆପଣ କେମତି ଜାଇଁଲେ? ମୁଁ ତ ଆପଣଙ୍କ ସହ ଫାଷ୍ଟ ଟାଇମ୍ କଥା ହଉଚି କଲ୍
ଆପଣଙ୍କୁ ମୁଁ ତ ଆଗରୁ ଜାଣିଚି ଆପଣଙ୍କ ସହିତ ମୁଁ ଦିଟା କଥା ହେଇସାରିଚି ଅଲରେଡି ବି।
ଉ-ଉଁ ମୁଁ ତ ଜାଣିଚି ଆପଣଙ୍କୁ। ଆପଣ କୋଉଦିନ ପୋଲିସ ଚାକିର କଲେ? ଆଉ ଆପଣ କାହାକୁ ଅଧିକ ଭଲ ପାଆନ୍ତି? ଆପଣ କାହାକୁ ଅଧିକ ଭଲ୍ ପାଆନ୍ତି? ହଁ। କଣ?
ଆପଣ କାହାକୁ ଅଧିକ ଭଲପାଆନ୍ତି?
ଆପଣ କାହାକୁ ଅଧିକ ଭଲ ପାଆନ୍ତି?
ଆପଣ କାହାକୁ ଅଧିକ ଭଲ୍ ପାଆନ୍ତି?
ମୁଁ ତ ସେଟା ମୁଁ ଆପଣଙ୍କୁ କୋଶ୍ଚିନ୍ କଲି ଆପଣ ଆଗେ ଆନ୍ସର ଦିଅନ୍ତୁ ତାପରେ ମୁଁ ଆନ୍ସର ଦେବି।
ନାଇଁ ଆପଣ କହି ସାରନ୍ତୁ ତାପରେ ମୁଁ।
ମୁଁ ତ ଉଁ ତମେ କୁହ ଆଗ?
ନାଁ ଆପଣ କଣ କହିସାରନ୍ତୁ କଣ ରହିଗଲେ କୁହନ୍ତୁ।
ଆପଣ କୁହନ୍ତୁ? ଆପଣଙ୍କୁ ମୁଁ କୋଶ୍ଚିନ୍ ଟା କଲି ଆପଣ ଆନ୍ସର ଟା ଦେବେ।
ଆପଣଙ୍କୁବିତ ମୁଁ କହିଲେ କୋସ୍ଚିନ୍ ଟା।
ଆପଣ ମୋ ଠୁ ଶୁଣିକି କାଇଁ କୋସ୍ଚିନ୍ ଟା କଲେ?
ହଉ ଆପଣ କୁହନ୍ତୁ ଜଲଦି କୁହନ୍ତୁ।
ଆଉ ଆପଣ ତା କହିଲେନି କାହାକୁ ଭଲ ପାଉଚନ୍ତି ଅଧିକ? ହଁ ହଉ ଛାଡନ୍ତୁ ଆପଣ ଆନ୍ସର ଦେବେନି ଆଉ କଁ ଆଉ ତାପରେ କୁହନ୍ତୁ ଆଉ।
ଆଉ କଣ କୁହନ୍ତୁ ଆଉ, ଆଉ ତମ ରଥଯାତ୍ରା କେମିତ୍ ଚି କଣ ଚାଲିବ?
ରଥଯାତ୍ରା ଏବେ ହେଇନି। ହେଲେ ଜଣା
ହଁ ହଁ ରଥଯାତ୍ରାରେ କୁଆଡେ ଯିବ ପ୍ଲାନ୍ ଅଛି?
ରଥଯାତ୍ରାରେ କୁଆଡେ ଏମତି କିଛି ପ୍ଲାନ୍ ନାଇଁ।
ଓହୋ ସେମିତି କିଛି ପ୍ଲାନ ନାଇଁ।
ଆପଣ କୁଆଡେ ପ୍ଲାନ କରିୁଛନ୍ତି ଯିବେ ବୋଲି।
ସେମତି ମୋର ‌ବି କିଛି ପ୍ଲାନ ନାହିଁ ‌। ରଥଯାତ୍ରା ତ ଆମ ଘରେ ହଉଛି ଆଉ ସେମିତି କିଛି ପ୍ଲାନ୍ ନାହିଁ।
ହଁ। ଆପଣଙ୍କ ଘରେ କେମିତି କଣ ରଥଯାତ୍ରା ହୁଉଛି।
ହଁ ସେଇଟା ତ। ପୋଡ଼ପିଠା ହରିକା ହୁଏ ଠାକୁର ଯାଆନ୍ତି ରଥରେ ବସନ୍ତି। ତାପରେ ଗାଁ ବୁଲନ୍ତି ଗାଁ ବୁଲିବେ। ତାପରେ ଯୋଉ ଦିଅନ୍ତି କେତେ କଣ ଜିନିଷ ଦିଅନ୍ତି ଭୋଗ କରିବା ପାଇଁ ଲୋକ। ସେମିତି ଆଉ ଯେମିତି ରଥଯାତ୍ରା ହୁଏ ସେମିତି ହୁଏ। କିନ୍ତୁ ଆମ ଗାଁରେ ଅ ସେ ଆମ ଛୁଆ ମାନ ସବୁ ନାଚନ୍ତି। ସେଇଟା ମଜା ଲାଗେ ଦେଖିବା ପାଇଁ।
ଆଉ ଆପଣଙ୍କର ଡ୍ରିମ୍ କଣ।
ମୋ ଡ଼୍ରିମ୍ ମୋ ଡ୍ରିମ୍। ମୋ ଡ୍ରିମ୍ ହଉଛି କିଛି ବି ଜବ୍ କରିବା ପାଇଁ।
ପଇସା ଇନକମ୍ କରିବେ।
ହଁ କାରଣ ମୁଁ ଜାଣୁଛି ସମସ୍ତେ। ପଇସା ଥିଲେ ସମସ୍ତେ ଅନଉଛନ୍ତି ପଇସା ନଥିଲେ କେହି ବି କାହାକୁ ଅନଉନାହାଁନ୍ତି।
କିନ୍ତୁ ଗୋଟେ ଗୋଟେ ପିଲା ଅଛନ୍ତି ପଇସା ପାଇଲା ଠୁ ମାନେ କାହାକୁ ପଚାରନ୍ତିନି। ବହୁତ ଇଗ୍ନୋର ମାରନ୍ତି ଗୋଟେ ପିଲା ଅଛନ୍ତି ସବୁ। ପଇସା ପାଇ ମାନେ ଦେଖିବେ ଯେମିତି ପଇସା ପାଇଲେ। ଏ ଆକୁ ମୁଁ ହଟେଇ ଦେବି ପଇସା ଅଛି ମାନେ ମୋର ସବୁ କିଛି ଆଉ କିଛି ସେ ଦେଖନ୍ତି ନି।
ଉଁ ମୋ। ତ ମୁଁ କୋଉ ପିଲା କଣ ଥିବେ ମୁଁ ମୁ ତ ଅଲଗା ମୁଁ। ମୋର ପଇସା ଟା ଏତେ ବି ଇମ୍ପୋର୍ଟାଣ୍ଟ ନୁହେଁ କିନ୍ତୁ। ପଇସା ଟା ରୋଜଗାର କରିବାଟା ହିଁ ବଡ କଥା ମ୍ୟାଟର କରେ।
ମୁଁ ଜାଣିନି ତ ଆପଣଙ୍କ ବିଷୟରେ କିଛି। କିନ୍ତୁ ଗୋଟେ ଗୋଟେ ପିଲା ଅଛନ୍ତି ସବୁ ପଇସା ପାଇଲାଠୁ ଲୋକ ମାନେ ପିଲାଙ୍କୁ ପଚାରନ୍ତି ନି।
ହଁ ହଁ ସେଇଟା ଅଲଗା କଥା ହେଇଥିବ ତ ରୋଜଗାର କରିବାଟା ଭଲ।
ହୁଁ।
କାରଣ କାନ୍ଧକୁ କାନ୍ଧ ମିଶେଇକି ଗୋଟେ ଚାଲିବାଟା। ସମସ୍ତେ ଖୋଜନ୍ତି ସେମିତିକା ହିଁ।
କିନ୍ତୁ ଗୋଟେ କାନ୍ଧରେ ଯଦି ପଇସା ପାଇଯିବେ ଆଉ ଗୋଟେ କାନ୍ଧ ଯଦି କିଛି ନ କରିଥିବ। ସେଇ କାନ୍ଧଟାକୁ ତଳକୁ ପକେଇ ଦେଇକି ଆଉଟା କାନ୍ଧ କୁ ଉପରୁ ଟେକି କି ପଳେଇବେ। ଏମିତି ସବୁ ପିଲା ଅଛନ୍ତି ସବୁ।
କିନ୍ତୁ ମୁଁ ଦେଖିଛି। ମୁଁ ବହୁତ ସାରା ପିଲା ଦେଖିଲିଣୀ ଏମିତି ପିଲା ଅଛନ୍ତି ଯେ। ପଚାରିବେନି।
ଓ ହ।
ବହୁତ ସାରା ପିଲା ଅଛନ୍ତି ଏମିତିକି। ତାଙ୍କ ପାଖରେ ପଇସା ପଇସା ନଥିଲେ ସେମାନେ ଅନେଇ ବେ ହିଁ ନାଇଁ ପଚାରିବେ ନାହିଁ। ସେ ତାଙ୍କ ରୋବାବ ଦେଖେଇବେ ରୋବାବ।
ତାହଲେ ତମ ଆପଣଙ୍କ ଗାଁରେ ବୋଧେ ସେମିତି ପିଲା ସବୁ ଅଛନ୍ତି ସବୁ? କାହିଁକିନା ମୁ ଏମିତି ପିଲା ମାନେ ଶୁଣିନି ତ କେବେ କୋଉଠି, ଆପଣଙ୍କ ଗାଁରେ ବୋଧେ ଥିବେ।
ହଁ ଅଛି ଆଉ। ସେ ଗୋଟେ ପିଲା ଅଛି, ସେ ପ୍ରବଳ ରୋବାବ ଦେଖାଏ। କାହା ବିଷୟରେ କଣ କହିବି, କାହା ବିଷୟରେ କହିଲେ ମତେ କଣ ପଇସା ମିଳିବ? ତ ମୁଁ କାହା ବିଷୟରେ କିଛି କହିବିନି, କାହା ବିଷୟରେ ମତେ କହିଲେ ଓଲଟା ଖରାପ ଲାଗିବ, କାହିଁକି କାହା ବି ସେ, ଯିଏ ଯେମିତି କରିବ ସେ ସେମତି ଫଳ ପାଇବ, ଏଇଟା ତ ଜାଣିଥିବେ ଆପଣ, ଭଲ ଭାବରେ, କର୍ମଫଳ କାହା କର୍ମ ଫଳ କାହାକୁ ବି ଛାଡିିନି ଆଜି ଯାଏ, ଯେମିତି କର୍ମ କରିବା, ସେମିତି ଫଳ ଆଶା ରଖିବା ଆମେ।
ତ ଯାହାକୁ ଯେମିତି କଷ୍ଟ ଦେଇଥିବା, ସେମିତି କଷ୍ଟ ଟା ପାଇବା କି ନାଇଁ?
ହଁ, ସିଏ ସେମିତିଆ କଷ୍ଟ ଯଦି ଆଗରୁ ଦେଇଥିବ, ତାହେଲେ ସି ସେମିତିଆ କଷ୍ଟ ପାଉଥିବ ନା ଆଉ।
ହୁଁ ହୁଁ ହା, ସିଏ ସେ ଦେ ନାଇଁ ହଁ ହଁ, ତା କର୍ମ ଫଳ ଟା ବି ସେ ଭୋଗ ହେଇଗଲା, ଯଦିି କା ଜିସ୍ ସରିଗଲା ଯାହାର ଏଇଠୁ ସେ ଜାଣିବ ସେ ତାର କର୍ମ ଫଳ ସବୁ ଭୋଗି ସାରିଲା, ସେ ତାପରେ ଗଲା। ଏଟୁ
ହୁଁ
ଏଠି ଆମେ, ଆମେ ଏଠିକି ଆସିଛେ ମାନେ, କର୍ମ କରିବା, ଆଉ ଭୋଗ ବି କରିକି ଯିବା।
ହଉ ଆପଣ, ଆପଣ ଯେମତି ଯାହା ସହିତ ଯାହା କର୍ମ କରିଥିବେ ଆପଣଙ୍କ ଉପରେ ବି ସେଇଟା ହିଁ ପଡେ।
ହଁ, ସେଇଟା ସେମିତି ଭୋଗଟା ପାଇବ। ଯାହାକୁ ଯିଏ ଯେମିତି ଗୋଇଠା ମାରିଥିବ, ସେ ସେମିତି ତ ଗୋଇଠାର ଫଳ ଟା ପାଇବ ନା ନାଇଁ, କହୁନୁ?
ହଁ ଅଁ
ଠାକୁର ଅଛନ୍ତି ସିଏ ଆମ ଭାଗ୍ୟ ବିିଧତା, ସିଏ ଆମ ବିଷୟରେ ଲେଖିଛନ୍ତି, ଭାଗ୍ୟର ସବୁ କଥା ସିଏ ଲେଖିଛନ୍ତି। ତ କେତେବେଳେ କିଏ ଆସିବ, କଣ ହବ? କଣ ଟା ଘଟିବ, ସିଏ ହି ସବୁ ଜାଣିଛନ୍ତି ନା?
ଆଜ୍ଞା।
ତ ତାଙ୍କଠୁ ବଡ କିଏ ଅଛି? କିନ୍ତୁ ଲୋ ଲୋକ ଅଛନ୍ତି, ତାଙ୍କଠୁ ବଡ ବୋଲି ଭାବୁଛନ୍ତି। ସେଇଟା ଭାବନା ନା ଠିକ୍ ନୁହେଁ। ସେଟା ଭାବନା ଟା ଠିକ ନୁହେଁ।
ହଉ ଆଜ୍ଞା, ସାତେ ହେଇଗଲାଣି ମୁଁ ରଖୁଚି
ଟାଇମ ତ ହେଇନି, ବାର ମିନିଟ୍ ଯାଏ କଲ୍ ଯାଉଚି।
ନାଁ
ତ ଆପଣ କଣ କଲ୍ କାଟିବେ? ବହୁତ ସାରା, ବହୁତ ସାରା ଲୋକ ଅଛନ୍ତି, କି ନିଜକୁ